ହାଲୋ ହଁ ହଁ ସ୍ପଷ୍ଟ ଶୁଭୁଛି।
ହଁ ଆଉ ଜୟଗୁରୁ ଅପା।
ଜୟଗୁରୁ ଜୟଗୁରୁ।
କଣ କରୁଥିଲ?
ମୁଁ ଏଇ ଝିଅକୁ ପଢଉଥିଲି ଏ ପଯ୍ୟନ୍ତୁ ରୋଷେଇ କରିବାକୁ ଯାଇନି। ଏବେ ଯିବି ଆଉ କଲି ଟିକେ କଥା ହେଇ ପଡେ ତାପରେ ଯିବା ଆଉ ରୋଷେଇବାଷ କରିବା ଆଉ।
ହଁ ଗରମ ଗରମ କରିବ ଖାଇବ ବର୍ଷା ପାଗ ଟା। ସିଆଡେ କେମତିଆ ପାଗ ଦେଇଛି?
ହଁ ବର୍ଷା ଦେହା ହଉଚି ଆଜି ଦିନସାରା ବର୍ଷା ନନା ଆଜି ଉଠି ଦା ହେଇକି ଆସିଲେ ଆଉ ଆଉ ଆଉ ଖରା କେତେ ହଉଥିଲା ଗରମ ଯେ ଉପର ଘରଗୁଡା ଗରମ ସମ୍ଭାଳି ହଉନଥିଲା।
ହଁ ହଁ ଏଇନା ଓପର ଘର ବଢିଆ ଲାଗୁଥିବ ନା।
ହ ହୁଁ ଥଣ୍ଡା ଲାଗୁଛି।
ଅ ବର୍ଷା ଦିନୁକୁ ତଳ ଘର ଖାଲି ପୁତୁ ପୁତୁ ପୁଚୁ ପୁଚୁ ବଢିଆ ଶୀତ ଦିନକୁ ଭଲ ଇଏ ଦିନକୁ ଭଲ ଖରା ଦିନକୁ ଟିକେ ଗରମ ଆଉ ଆମର ବର୍ଷା ଦିନିଆ କଣ କହିଲୁ ଏ ଯୋଉ ତଳଟା ଯେତିକି ବର୍ଷା ହବ ତଳ ଘର ଗୁରା ସେତିକି ସନ୍ତ ନ୍ତେଇଲା ଭଳିଆ ହବ ମାନେ ଯାହାେଲେ ଖାଲେ ଗୋଟେ ମାନେ ଓଦାଳିଆ ଓଦାଳିଆ ଲାଗିବ।
ଓଦାଳିଆ ଭଳିଆ ସକସକିଆ ଲାଗିବ ଖାଲି ଖଞ୍ଜାରେ ଉଁ ହୁଁ। ହୁଁ ଏୟା ଆଉ।
ଆଉ ଅପା ଏ ରଥଯାତ୍ରା କୁଆଡେ ବୁଲିଯିବ କଣ କହିଲା ଅପ
ରୋଷେଇ ସାରିଲୁଣି?
ନାଇଁ ନାଇଁ ଦିନର ବା ବଳି ଯାଇଛି ଦିନରେ ରୁଟି କରିଥିଲି ପିଲାମାନଙ୍କ ପାଇଁ ସୋରା ବଳି ଯାଇଚି। ଆଉ ଭେଣ୍ଡି ଟା ମସଲା ଦେଇ କରିଥିଲି ଜୁକୁ ଜୁକୁ କରିକି ଉଁ ସେଇଟା ବି ବଳି ଯାଇଛି ସେଇଟା ଭେଣ୍ଡି ଟା ରୁଟି ସା ଯେତେବେଳେ ଦେଖିବ ଅଧିକ ଭେଣ୍ଡି ଘରେ ଅଛି ଭେଣ୍ଡି ଟା ତାକୁ ଗୋଟେ ଭେଣ୍ଡି ଲମ୍ବା ଅନୁସାରେ ତିନି ଚାରି ପିସ୍ କରିବ ଯେତିକି ଲମ୍ବା ସେ ଅନୁସାରେ ମାନେ ଯୋଉ ଆଙ୍ଗୁଳିଆ ଆଙ୍ଗୁଳିଆ ଛୋଟ ଛୋଟ ଭଳିଆ। ନନ୍ଦନ ଦମ ଭେଣ୍ଟିି କଟା କରେ। ତ ତାକୁ ଅ ତେଲ ପକେଇଦବ ଟିକେ ଫୁଟଣ ପକେ ପକେଇଦବ ସେ ଭେଣ୍ଡି ପକେଇଦବୁ ଲୁଣ ହଳଦି ପକେଇଦବ ତାକୁ ଟିକେ ଭାଜିବ ଟିକେ ଭା ଜି ହେଇଗଲା ପରେ ମୁଁ ଦିଟା ଟମାଟୋ ବାଟି ଦେଇଥିଲି ହେଲା। ଖାଲି ଟମାଟୋ ଦିଟା ଟମାଟୋ ଦିଟା ହଁ ଭେଣ୍ଡି ଦରସି ହେଲା ପରେ ସେ ଟମାଟୋ ବଟା ଗୁରା ସେଥିରେ ଦେଇଦେଲି। ଦେଇଦେଲି ଆ ତାପରେ ସେ ଟିକେ ଇଏ ହେଇ ଆସିଲା ପରେ ଦି ତିନି ମିନଣ୍ଟ ଟିକେ ସମ୍ବର ମସଲା ଟିକେ କରି ପାଉଡର ଟିକେ ଏମିତି ପକେଇ ଦେଲେ ସେ କଣ କହିଲ ଭେଣ୍ଡି ଟା ଆ ଜୁକୁ ଜୁକୁ ହବ ରୁଟି ସାଙ୍ଗରେ ଖାଇବାକୁ ଭଲ ଲାଗିବ।
ହୁଁ ସମ୍ବର ପାଉଡର ଯୋଗୁ ଭଲ ବାସନା ହବ ନା।
ହଁ ହଁ ସେ ରୁଟି ସାଙ୍ଗକୁ ଠିକ ଆମର ଏ ଯୋଉ ଭ ଭଜା ଟା ଏମିତି ଭାଜିଲେ ଭେଣ୍ଡିଟା ଶୁଖିଲିଆ ହେଇଯାଏ ନା ସେ ପଖାଳ ସାଙ୍ଗକୁ ଠିକ୍। ଏଇଟା ତାପରେ ଏଇଟା ବେଶୀ ଭେଣ୍ଡି ଥିଲେ ହିଁ କରିହବ ଏଇଟା ଆଳୁ ଦରକାର ନାହିଁ ଖାଲି ଭେଣ୍ଡିରେ ହେଇଯିବ।
ହଁ ସମ୍ବର ପାଉଡର ଆଉ କଣ ଆଉ କଣ ଗୋଟେ ମସଲା କହିଲୁ? ହଁ ହଁ ହଁ ଆମର ବହୁତ ଭେଣ୍ଡି ଆସୁଛି ଆସ୍ତେ ଆସେ। ଏବେ ତ ନାହିଁ ବୁଢା ହେଇଯାଇଛି କଣ ଥିଲା ଯେ ଅଳ୍ପ ଟିକେ ଥିଲା ବୁଢା ହେଇଚି। ସମ୍ବର ପାଉଡର ପକେଇଲୁ ଆଉ ମସଲା।
ହଁ ସମ୍ବର ପଶ ଉଁ, ସମ୍ବର ପାଉଡର ଟିକେ ପକେଇଦେଲ। ସେ ତାର ଯେତେବେଳେ ଦେଖିବ ଜୁକୁ ଜୁକୁ ହେଇଗଲା। ମାନେ ସେ ବାସ୍ନାରେ ଜୁକୁଜୁକୁ ହେଇଗଲା ପରେ ତା ତାକୁ ଆମେ ଶେଷରେ ଆଉ ମୁଁ ଗରମ ମସଲା ପକେଇନି ପକେଇଲେ ବି ଚଳିବ। ଏଟା ବି ବାହାଘରିଆରେ ଏମିତି ହୁଏ ଭଲ ଲାଗେ ବି। ବାହାଘରରେ ସେମାନେ ଗୋଟା ଗୋଟା କରିଦିଅନ୍ତି ମୁଁ ଟିକେ କାଟିଦିଏ, ତା ଭିତରକୁ ଟିକିଏ ମସଲା ପସିବ ବୋଲି ଆଉ।
କ କରି ପାଉଡର ଏକା ପକେଇବାନି ନା?
କରି ପାଉଡର ଟିକେ ପକେଇବଉ ଟିକେ ନାକୁ। ସମ୍ବର ମସଲା ଟିକେ କରି ପାଉଡର ଟିକେ।
ଅଁ, ହଁ ଆଉ ମସଲା ଟା ଗୋଟେ କଷିବା ନା ନାଇଁ?
ନା ନା ସେଇ ଭେଣ୍ଡି ପଇଲା ଏକା ଥରେ ତେଲ ପକେଇ ଦେଇଥିବ। ଭେଣ୍ଡି ପଇଲା ମାତ ଚାରି ପାନ୍ସ ହେଇଛି।
ହୁଁ। ଉଁ, ହୁଁ।
ଭଲ ଲାଗେ ଆଉ, ସେଟା କରିଦେଇଥିଲେ ସେ କଣ ହେଲା କି ଆମ ପୁଣି ଇଟିଲି ତରକାରୀ ଟିକେ ନେଇ ଆସିଥିଲେ। ତ ଇଟିଲି ତରକାରୀ ଟା ଯୋଉ ଏକ୍ସଟ୍ରା ହେଇଗଲା ତାକୁ ଉଁ, ବାହାରୁ ଆସିବାର ସେମାନେ କାଲିଠୁ ରଖିଥିବେ କି କଣ ତରକାରୀ ଇଟଲି ଖଟା ହେଇଥିବ ତାକୁ ସବୁ ଖାଇଦେଲେ ସକାଳୁ ଛୁଆ।
ହୁଁ।
ତ ସେଇ ଯୋଉ ଖାଇବାଟା କରିଥିଲି ଟିଫିିନ ନେବେ ଖାଇବେ ବୋଲି ସେଇରା ବଳି ପଇଲା, ବଳି ପଇଲା ଯେହେତୁ ଏଇନା ହେଇଯିବ ସେଗୁଡା ଆଉ ବେଶୀ କରିଦେଇଥିଲି ତ।
ହୁଁ, ହୁଁ।
କାହିଁକିନା ସେମାନଙ୍କ ମନ ବେଳେ ବେଳେ ଚାଟା ଖାଇଦେବେ। ବେଳେ ବେଳେ ଖାଇବେନି। ମୁଁ ଏକାଥରେ କରିଦେଇଥିଲି। ମୁଁ କହିଲି ଟିକେ କାମ କରିବି ଫୋନ୍ ନେ।
ହୁଁ।
ଅ,
ନାଇଁ ମୁଁ କରିନି ଯିବି ଏଇନା କରିବି ଆଉ। ଉଁ, ହୁଁ, ଆଉ କଣ କହ?
ଆଉ କଣ ଅ, ଆମ ପୁଅ ପାଇଁ ଠାକୁରଙ୍କ ଦୟାରୁ ଆଜି ଗୋଟେ ଭଲ ପ୍ରସ୍ତାବ ଆସିଛି।
ହଁ।
ହଁ ଆସିଛି, ମୋ ଭାଇ ପାଇଁ ଆସିଛି। ତ ଯଦି ହବ ବି ଅପା ଏ ଆଠ ଦିନ ଭିତରେ ହେଇପାରେ। ହବ ନହବ ଆ ଆଠ ଦିନ ପରେ ଜଣା ପଡିବ ରେଜାଲ୍ଟ। କିନ୍ତୁ ଉଁ, ଆମେ ଯେମିତି ଖୋଜୁଥୁଲୁ ମାନେ ଟିକେ ଗରିବ ଘର ଝିଅଟି ହଉ ପଛେ ଆଉ ଗୋଟେ କିଏ ଗୋଟେ ଝିଅଟିଏ ଦବ। ଆଜି କାଲି ତ ଝିଅ ମିଳୁନି ଅ, ମାନେ ଠାକୁରଙ୍କ ଦୟାରୁ ଅପା ମାନେ ସେଇ ଟାଇପ୍ ର ମିଳିଚି। କାହିଁକିନା ମୋତେ ବି ସବୁ ଶୁଭ ଶୁଭ ଲାଗୁଥିଲା, ଏଥିପାଇଁ ମୁଁ ଏବେ ଯାଇଥିଲି ଆମ ଠାକୁରଙ୍କ ଆଶ୍ରମ ଦେଓଘର ଅ, ଯାଇଥିଲି। ମୁଁ ମୋ ମା ଅନ ମୁଁ କେବେଠୁ ଭାବିଛି ତା ପାଇଁ ଟିକେ ପ୍ରଣାମ ଯାଇ ପ୍ରଣାମ ଦେବି ଆଗରୁ ତାର ଯୋଉ ପ୍ରସ୍ତାବ ପଡେ ବିଶ୍ୱାସ କର ମୁଁ ଠାକ ତାଙ୍କ ସହିତ ଯୋଗାଯୋଗ ହିଁ ହେଇପାରେନି। ତ ହେଇପାରେନି ମାନେ ହେଉଡା ସକ୍ସେସ୍ ହବନି ବୋଲି ହେଇପାରେନି।
ହଁ ନୁହେଁ ଆଉ କଣ ସେଇଟା ତ ହଁ,।
ଅମ ଜମା ସେ ମାନେ ତାଙ୍କ ସହିତ ଯୋଗାଯୋଗ ହେଇପାରିନି। ଏମିତିକି ଗୋଟେ ଜାଗାକୁ ବାପା ଡାକ ଥିଲେ ଝିଅ ଦେଖି ଯିବାକୁ, ଆମେ ଯାଇଥିଲୁ ମୁଁ ସେଦିନ ଚେଷ୍ଟା କଲି ତା ପୂର୍ବଦିନ ନଥିଲୁ ମୁଁ କହିଲି ସକାଳୁ ଯିବି ଉଁ, ପ୍ରାର୍ଥନା କରିବି ପ୍ରଣାମ ଦେଇକି ଆସିବି ତା ପାଇଁ, ଏହା ଭାବୁଛି
ହୁଁ।
ଏଇଆ ଭାବିଛି ଦେଖିଲା ବେଳକୁ ଅଁ, ଆଉ ହେଇପାଇଲାନି।
ହୁଁ।
ମାନେ ଏବେ କିନ୍ତୁ ମୁଁ ଦେଓଘର ଗଲା ବେଳୁ ଅ, ତାକୁ କହିଲି ପୁଅରେ ଆଉ, ମୁଁ ତାକୁ ପୁଅ ଡାକେ ମୋ ତଳ ଭାଇ ଟା ତ ମୁଁ ତାକୁ ପୁଅଟା ପୁଅରେ ଆଉ ତୁ ହଁ ପୁଅରେ ଆଉ ତୁ ଶହେ ଏକ ଟଙ୍କା ପଠେଇବୁ ମୁଁ ତ ପାଇଁ ଠାକୁରଙ୍କ ପାଖରେ ପ୍ରଣାମୀ ଦେବି ସେ ତାର ଶହେ ଦଶ୍ ଟଙ୍କା ପଠେଇଥିଲା ମୁଁ ଏଇଠୁ ଯୋଉ ଯାଇଥିଲି ଦେଓଘରୁ ପ୍ରଣାମୀ ଦେଲି ଠା ଠାକୁରଙ୍କୁ କହିଲି ଠାକୁରଙ୍କୁ ଜାଣିନି ତାର କୋଉଥିରେ ମଙ୍ଗଳ ତା ପାଇଁ ଯାହା ମଙ୍ଗଳ ଆପଣ ସେଇଆ କରିବେ ଆଉ।
ନେ ହୁଁ ହୁଁ
କହିକି ଆସିଛି ଏମିତି ଯୋଗ ଦେଖ ଏବେ ଯୋଉ ଆମେ ଯାଇଥିଲୁ ରଜକୁ ଗାଁକୁ ମୁଁ ବି ତାକୁ କହିଲି ଚତୁର୍ଥ ରଜ ଦିନ ଚତୁର୍ଥ ଚତୁର୍ଥ ରଜ ଦିନ ମୁଁ କହିଲି ପୁଅ ଚାଲିଲୁ ଯିବା ଟିକେ ସତସଙ୍ଗ ବିହାର ଆସିଲୁ ଭୁବନ ସତସଙ୍ଗ ବିହାର ହେଲା ଭୁବନଠୁ ଆମ ଗାଁଟା ପାଖ ତ ଆଇଲୁ ସେ ଠାକୁର ଠାକୁରଙ୍କୁ ତାର ପୁରା ସାଷ୍ଟାଙ୍ଗ ପ୍ରଣିପାତ କଲା। ମୁଁ ତ ଆଣ୍ଠେଇକି ମୁଣ୍ଡିଆ ମାଇଲି ସେ ତାର ଲମ୍ବିକି ପୁରା ମୁଣ୍ଡିଆ ମାଇଲା। ପ୍ରଣାମି ପକେଇଲା ତାପରେ ଆମର ସେଠି ଅଛନ୍ତି ବୁଦ୍ଧେଶ୍ଵର ପ୍ରତ୍ୟକ୍ଷ ଠାକୁର ଠାକୁର ଶିବ ଠାକୁର ସେ ସେଠି ବାହାରିଛନ୍ତି ହେଲା ହଁ ମୁଁ ଛୁଆ ଦିନ ଅପା ଦେଖିଥିଲି ଯେ ଆଉ ମନେ ନଥିଲା। ମୁଁ ଏଠୁ ତାକୁ କହିଲି କି ଚାଲେ ଟିକେ ମୋତେ ଦେଖେଇଦବୁ ଯାହାହଉ ଗଲୁ। ଗଲା ବେଳୁ ଅପା ସେଦିନ ଶିବ ମାନେ ଶିବ ଠାକୁରଙ୍କ ବାହାଘର ଥିଲା ଯୋଉ ଏବେ ଶି ଶୀତଳ ଷଷ୍ଠୀ ହଉଥିଲା ମାନେ ମତେ ବି ଲାଗିଲା କଣ କହିଲ ମାନେ ମାନେ ମତେ ଗୋଟେ ଶୁଭ ସଂଙ୍କେତ ଭଳିଆ ଲାଗିଲା। ହଁ ମାନେ ଠାକୁର୍ କଣ କହିଲ ମାନେ ଜଣେ ତାଙ୍କ ପାଖକୁ ଯାଇଛୁ ମୁଁ ଯାଉଛ ମୋ ଅପା ଗୋଟେ ବଢିଆ ଗୁଣ ତାର ଦେଖିଲି ମୁଁ ମୋ ତା ସ୍କୁ ସ୍କୁଟି ରୁ ଓହ୍ଲେଇଲି ମୁ ଭିତରକୁ ସିଧା ପଳେଇଲି ମୁଁ ଯୋଉ ମନ୍ଦିର ଯାଏ ଫେରିଲା ବେଳକୁ ଯୋଉ ଭିକାରୀ ମା ମାନେ କି ଯିଏ ବସ୍ ଥିବେ ମୁଁ ସେମାନେ ତାଙ୍କୁ ପଇସା ଦିଏ ବିଶ୍ଵାସ୍ ସିଏ ଗଲା ଜଣିଏ ମା ବସିଥିଲା ତାକୁ ଆର୍ଟିଓ ପଇସା ଦେଲା ପୁରା ତା ପା ମୁଣ୍ଡିଆ ମାଇଲା ମୁଁ ଆଗକୁ ଯାଇକି ଅନେଇଲା ବେଳକୁ ଛୁଆଟା କୁଆଡେ ଗଲା ସେ ତାର ଏଇ କାମ କରୁଛି ମାନେ ମୁଁ ଭାବିଲି ମୁଁ କହିଲି ଆଠୁ ବି ମୋର ଶିଖିବାର ଅଛି। କାଇଁନା ମୁଁ ମୋର ଯିବି ହଁଲୋ ଅପା ମାନେ ମୁଁ ବି ସେଇ କଥା ଆସି କହିଲି ମୁଁ କହିଲି ମୁଁ ଜାଣିନି ମାନେ ଏଇ ପିଲା କଣ ବୋଲି
ହୁଁ
ସେ ତାକୁ ଦେଲା ପଇସା ତାକୁ ପ୍ରଣାମ କଲା ମୁଁ କହିଲି ଏଠି ତ ମା ପାଇଗଲେ ମୁଁ ଭିତରେ କାହାକୁ ଖୋଜୁଚି?
ହୁଁ।
ଆ ସିଏ ଦେଖ ସିଏ ଲୋକ ଟିକେ ଖାଇବାକୁ ପାଉନି ବୋଲି ସେ ବାହାରେ ବସ୍ଚି ଆଉ ମା କଣ ସେଇଠି ତମର ନଡିଆ କଦଳୀ ଖାଉଚନ୍ତି ଭିତରେ ମୁଁ କହିଲ ନା ଆ ହୁଦୟ ଯୋଉ ବିଶାଳ ସେଥିପାଇଁ ସେମିତି ହିଁ ଆସିବୁ ମାନେ ମୋ ସେ ଯୋଉ ମନ୍ଦିରରେ ବସିଛି ଅପା ମୋ ଆତ୍ମା ଟା ଖାଲି ସେଇଆ ଡାକୁଛି ନା ଆର ଏବେ ସବୁ ଭଲ ହିଁ ହବ। ଭଲ ହିଁ ହବ ଭଲ ହିଁ ହବ ମାନେ ମୋ ଆତ୍ମା ଟା କହୁଛି ଆଉ ମୁଁ ଏମ୍ ଦେଖିଛି ଫୋନ୍ ରେ ମାନେ ସେ କହନ୍ତି କି ଯେତେବେଳେ ତମ ଭିତରୁ ଆହ୍ୱାନ୍ ଟା ଆସୁ ଚି ଭଲ ହିଁ ହବ ଭଲ ହିଁ ହବ ସେ ଆହ୍ୱାନ ଟା ହଉଚି ପରମାତ୍ମାଙ୍କର।
ହୁଁ ନିହାତି।
ମୁଁ ପା ସେଉଠୁ ଭାବିଲି ନା ଆର ଏଥର ଭଲ ହିଁ ହବ। ମୁଁ ବା ପଛୁକୁ ଅନେଇକି ମାନେ ତା ସେ ମୋ ସାନ ଭାଇଟା କିନ୍ତୁ ଉଁ ଯେମିତି ମୋ ମଥା ତା ପାଦ ତଳେ ନଈଁଯାଏ।
ହୁ ହୁଁ ହୁ ହୁଁ
ତା ଗୁଣ ଦେଖିକି ହଁ ମାନେ ମତେ ପା କହିଲି ମୋ ଆତ୍ମା ପୁରା ଖୁସି ହେଇଗଲା ମୁଁ କହିଲି ମୋର ବି ମୋ ମୁଣ୍ଡରେ କଥାଟା ନାହିଁରେ
ହୁଁ ମୋ ଭଉଣୀ ପୁଅଟା ସେମିତି କରେ ଛୋଟିଆ ଟା ସାତ ବର୍ଷ ଖଣ୍ଡେ ହବ। ସିଏ ଯେତେବେଳେ ବିି ଗରିବ ଲୋକଙ୍କୁ ଦେଖିବ ସେ ପଇସା ଦବ ପ୍ରଣାମ କରିବ। ଆଉ ଯଦି ଘରକୁ ଯଦି କିଏ ଅତିଥି ଆସିଥିବ ଘରେ କଣ ଥାଉ ନ ଥାଉ ସେ ଜାଣିନଥିବ ଆଣିକି ଆସନ୍ତୁ ଚେୟାର ପକେଇ ତ ବସେଇ ବସେଇ ଦେଇ କହିବ ମାମା କଣ ରୋଷେଇ କରିଛୁ ଆଣିକି ଦେଲୁ। ପଚରା ପଚାରି ନାହିଁ କଣ ମାମା କଣ ରୋଷେଇ କରିଛୁ ଆଣିଦେଲୁ। ହୁଁ ଆଉ ମୋ ପୁଅ କଥା କଣ କି ମୋ ଝିଅ ଭାରି ଦୟାଳୁ ସେ କୋଉଠି ଦେଖି ଖିବ ଯୋଗୀ ଭିକାରୀ।
ଭଲ ନୁହୁଁ।
ସିଏ ଦବ ଆଉ ଆଗୁଆ ବାବା ଦେଲ ପଇସା ଏଇ ଉଁ ଥିଲା ଏଇ ପାଖରେ ପଡିଆରେ ଆମର ଗୋଟେ ଯାତ୍ରା ହଉଥିଲା ସେ ପଡିଆଟାରେ ବୁଲାବୁଲି କରିଲୁ କରିସାରିଲା ପରେ ବୁଢୀ ଟିଏ ବସ ଥାଏ ସେମିତି ଖାଇଲା ତାର ଉଁ ଯୋଉ ମୋ ବନ୍ଧାକୋବି ଚପ ଲଙ୍କା ଚପ ଖା ଖୁଇ କଲା। ଆଡୁ ଆସିଥାଏ ଫେରି କହିଲା ମାମା ତୋ ପାଖେ ପଇସା ଅଛି ଆଉ ମୁଁ କହିଲି ହଁ ରେ ମା ଅଛି। ଏଡୁ କହିଲେ ନିଜେ ଗଲା ସେଠୁ ବନ୍ଧାକୋବି ଲ ଙ୍କା ଛଣା କିଣିକି ଆଣିକି ଜେଜେମା ନିଅ ଖାଇ ସେ ବୁଢୀ ଟିକି ନେଇକି ଦେଇ ଦେଇକି ଆଇଲା ଜେଜେମା ନିଅ ଖାଇବ।
ମତେ ଏମିତିଆ ଛୁଆଙ୍କୁ ବହୁତ ଭଲ ଲାଗେ ଅପା ଛୁଆ ଏମ୍‌ତିଆ ମଣିଷ ଯେ ସମସ୍ତଙ୍କୁ ସମ୍ମାନ କରେ ମତେ ବହୁତ ଭଲ ଲାଗେ ଆଉ ଯୋଉମାନେ ପଇସା ଦେଖିକି ସମ୍ମାନ ଦିଅନ୍ତି ଅପା ହୃଦୟ ଖୋଲିକି କହୁଛି ମୁଁ ସେମାନଙ୍କୁ ଘୃଣା କରେ ମାନେ ଦେଖିବ ମାନେ ଗୋଟେ ଲୋକର ଯଦି ପଇସା ଥିବ ଆସିଥିବ ତା ପ୍ରତି ଗୋଟେ ଅଲଗା ସମ୍ମାନ ଆଉ ଯାହାର ନାହିଁ ତା ପ୍ରତି ଗୋଟେ ଅଲଗା ସମ୍ମାନ ସେ ଲୋକମାନଙ୍କୁ ମତେ ଭଲ ଲାଗେନି।
ନା ଏଭଳି ରହିବା ଉଚିତ ନୁହେଁ ଆକ୍
ଟାଇପ୍‌ର ମାନେ ସମସ୍ତଙ୍କୁ ମତେ ବହୁତ ଭଲ ଲାଗେ ମାନେ ମୋ ବା ଏଇ ଲୋକଙ୍କ ସହିତ ମିଶେ। ମତେ ଭଲ ଲାଗେ ମତେ ଭଲ ଲାଗେ। ଏଇରା କେବଳ ମାନେ ଯୋଉ ହୃଦୟ ଲୋକ ମାନଙ୍କର ହେଇପାରେ ବୋଧେ ମୁଁ ଭାବୁଛି କାହିଁକିନା ହାଟ ଗୁଡା ମିଶି ଯାଏ ପା ଜଣଙ୍କର ଆଉ ଜଣଙ୍କ ସହିତ।
କନେକ୍ଟିଭିଟି ହେଇଯାଏ ଭଲ ଲୋକଙ୍କ ସହିତ ଭଲଲୋକ
ମଦ୍‌ ଯିଏ ମଦ ପିଉଥିବ ତାକୁ ଯେ ଆଉ ଜଣେ ମଦ ପିଲା ବାଲା ଭଲ ଲାଗିବ ହଁ ସେମିତି ଆଉ
ହୁଁ ଓ ହଉ ଝୀଅ ଟାଇମ ହେଇଗଲାଣି ମୁଁ ଯାଉଛି ଟିକେ ରୋଷେଇ କରିବି। ହଁ ହ ଜୟଗୁରୁ।